ଆଉ କଣ କହୁଛନ୍ତି ଆପଣ?
ଆପଣ କିଛି କହୁ ମୁଁ ଶୁଣୁଥିଲି।
ନାଇଁ ମତେ କାଲି ଫୁଲ ମେସେଜ କରିଥିଲେ।
ହଁ କଣ କହୁଥିଲେ?
କହୁଥିଲେ କି କାଲି ବେଶୀ ମଜା ହେଲାନି ମୁଁ କହିଲି ମୁଁ ନଥିଲି। ଏମିତି ହିଁ ହବ ମୁଁ ଗଲା ପରେ ହିଁ ମଜା ହେଇପାରିବ।
ଆ ରେ ମାନେ ହଁ କାଲି ଯେତେବେଳେ ଇଏ ଆ ମାଇଟି ରାଜୁ ୟା କିଏ ଗୋଟେ ଫୋନ କରିଥିଲା ଇଏ ଆପଣଙ୍କ ଉପର ଘର ମିତ୍ରଙ୍କୁ ଯେତେବେଳେ ଆପଣ ଉଠେଇଲେ କହିଲେ କି ମୋ ସହିତ ଯାଉଛି ବୋଲି। ତ ସେତେବେଳେ ସୂର୍ଯ୍ୟମୁଖୀ କହିଲା କଣ କୁହନ୍ତି ସେଇଟା ଆ ତା ଚଙ୍କ ତା ଚଙ୍କ ନା ଏ ଯାହା ବି ହଉ ସେଇଆ ହଉଥି ହେଇଗଲା ତ ଶୁଣୁଛ ଟି
ଆଜ୍ଞା ଆଜ୍ଞା।
ତାପରେ ସେ ଫୋନ ନେଇଗଲା ମାନେ ନିଜେ ଫୋନ କଲା ବାଗିଆ ଫୋନ ନେଇଗଲା ଯାହା ହୋଉ ସେଇତ ନିଜେ ଫୋନ କଲା ପରେ ମାନେ ପୁରା ଟେନସନ୍। ଭାଇ ଠେକି କିି ପାଗେଳା।
ଆରେ ବାପରେ ନାଇଁ ମୁଁ ତାଙ୍କୁ ଡ୍ରପ୍ କରୁଥିଲି ସେଠି। ମତେ ମୋ ମାମୁଁ ମାଇଁଙ୍କୁ ପିକ କରିବାର ଥିଲା ତ କଳ୍ପନା ରୁ ତ ଆମେ ଯାଉଥିଲୁ କାର ରେ ତ ଆମେ କହିଲୁ ଚାଲନ୍ତୁ ଆପଣ ଆପଣଙ୍କୁ ଛାଡିଦବୁ।
ହଁ ହ।
ତ ତାଙ୍କୁ ସେଇଠି ଛାଡିଦେଲି। ସେତିକିବେଳେ ସେ ବସିଥିଲେ ଗାଡିରେ ଏବଂ ମୁଁ ତାଙ୍କୁ କହିଲି କି ଦେଲେ ମୁଁ କହୁଛି ଆପଣ ଯିବେନି। ହ
କଳ୍ପନା ରୁ ପିକ କରିବା ପାଇଁ କାହିଁକି?
ସିଏ ବସ୍ ରେ ଆସିଲା ନା ପୁରୀରୁ ସେ ଥୋଡ଼ି ଏଇଠି ରହନ୍ତି।
ଆଉ ସେ ସ୍କୋର୍ପିଓ କାହାର ତାହେଲେ?
ସ୍କୋର୍ପିଓ ମୋ ବାବାଙ୍କ ଫ୍ରେଣ୍ଡ ର ଜାଗା ହବନି ବୋଲି ବାବା ଫ୍ରେଣ୍ଡ ଠୁ ଆଣିଲେ। ଚାଲ ଆଜ୍ଞା ଏଇଆ ହେଲା କଥା।
ହୁଁ ହୁଁ।
ଆଜ୍ଞା। ହଁ ମୋ ବାବାଙ୍କର ବହୁତ ଚିହ୍ନା ଅଛନ୍ତି। ତ ଆମେ ତ ବୋଲେରୋ ସ୍କୋର୍ପି ତ ସବୁ ଟାଇପ ର ଗାଡିରେ ବସିଅଛୁ। ବୋଲେର ନେଇକି ଯାଇଥିଲୁ ଆମେ ଭିତରକନିକା ହେରିକା ଆଉ ବହୁତ।
ଭିତରକନିକା ହେଟା ଗୋଟେ ରାସ୍ତା ନା
ଆଉ ଭିତରକନି ନା ନା ଭିତରକନିକା ଯାଇଥିଲୁ ଆମେ ୟାର୍ଡରେ ବସ ରେ ପୁରା ଫ୍ୟାମିଲି ଟ୍ରିପ୍ କରିକି ତାପରେ ସିମି ମିଳିପାଳ ବଗେରା ବଗେରା ସେଗୁଡା ଯାଇଥିଲୁ ଇଏରେ ଆ ବୋଲେରୋରେ ଆଣ୍ଡ ମାନେ ବିଶ୍ୱାସ କରିବନି ମାନେ ମତେ ସବୁ ମୋର ସବୁଠାରୁ ବେଷ୍ଟ ଏକ୍ସପିରିଏନ୍ସ ଥିଲା ଶିମିଳିପାଳ କହିବି ମୁଁ ଯା ବି କହିବି ମାନେ ବ୍ୟାଙ୍ଗଲୋର ଯାଇଛି ମୁଁ ଦିଲ୍ଲୀ ଯାଇଛି ମୁଁ ବଟ ଶିମିଳିପାଳ ୱାଜ ମାନେ ଲାଇକ ବହୁତ ବହୁତ ବଢ଼ିଆ ବହୁତ ବଢ଼ିଆ ଜାଗାଟା ନେଚର ଏରିଆ ଟା ନା ମତେ ସେମିତିଆ ଟିକେ ପସନ୍ଦ ନା ମାନେ ସେଟା ସେଟା ଏତେ ମସ୍ତ ଲାଗୁଥିଲା ମତେ ସେତେବେଳେ ଭାଇଶାହାବ ୱାଟର ଫଲ ଯ ଆମେ ମୁଁ କହୁଛି କାଲି ବି ଆମେ ଜଷ୍ଟ ଲାଇକ ଯୋଉ ୱେଦର ବାହରିଲୁନା ସେ ୱେଦର ଲଙ୍ଗ ଡ୍ରାଇଭି କରିବାକୁ ଏତେ ବଢ଼ିଆ ଲାଗୁଛି। ବାସ ଗୋଟେ ଜିନିଷ ଇଏ ଥିଲା ହଁ ମୁଁ ତ ଓଦା ବି ହେଇଛି ବର୍ଷା ରେ।
ଓଦା ଗାଡି ଭିତରେ ବି ଓଦା।
ଓହ୍ଲେଇଲା ବେଳେ ବର୍ଷା ହଉଥିଲା ତ ଆମେ ଓଦା ହେଇଗଲୁ ମୁଁ ଓଦା ହେଇଗଲି ଭାଇ ଓଦା ହେଇଗଲା ଆମେ ତିନି ଜଣ ଦେଇଗଲି ଆମର ଟିକେ ଅଧିକ ଓଦା ହିଁ ହେଇଯାଉ।
କଣ ଖାଇବେ ଏବେ ନା ଖାଇନାହାନ୍ତି ନା କଣ କରିବେ?
ହଁ ସେମାନେ କଣ ଏପର୍ଯ୍ୟନ୍ତ ଆସିନାହାନ୍ତି ଆସିଲେ ମୁଁ ବ୍ରଶ କରିବି। ହୁଁ
ଆପଣ ରବିବାର ଫେରିବେ।
ପଥେ ହୁଏ
ହୁଏ ମାନେ ସୋମବାର ବି ହେଇପାରେ
ଆଜ୍ଞା ଆ ସୋମବାର ହେଲେ ତ ସୋମବାର ବିଶ୍ଵବିଦ୍ୟାଳୟ ଯିବି ନାହିଁ
ନା ନା ଆପଣ ରବିବାର ପାଳେଇଆସନ୍ତୁ।
ଥ୍ୟାଙ୍କ ୟୁ।
ନା ଆପଣ ମୋ ଆଇଡିଆ ଲଗୋଉନାହାନ୍ତି ତ। ବାର ଯିବିନି କହିକି ସୋମବାର ପଳେଇ ଆସିବେ।
ବଧେ ହୁଏ
ହ
ଆପଣଙ୍କ ଆଇଡିଆ ଛାଡନ୍ତୁ ଆପଣଙ୍କର ତ ଯୋଉ ଆଇଡିଆ।
ହା ହା ହା
ଓଃ ହୋ ଏଥର ତ ଆମର ଏମିତି ଗୋଟେ ବି ଦିନ ଲ୍ୟାବ ନାହିଁ ଯୋଉ ଦିନ କି ଦି ଜଣଙ୍କର ସମାନ ଥିବ ନା।
କୌଣସି ଦିନ ଥାଏ କି ସମାନ
ହଁ ପୂର୍ବ ସେମିଷ୍ଟାରରେ ଥିଲା ଆମ ଦୁ ଜଣଙ୍କର ମାନେ ହଁ ହଁ। ମାନେ ସମାନ ଥିବା ମାନେ ଆମର କମ୍ପ୍ୟୁଟର ଥାଏ ତମର ଥାଏ ବି ସାର ଙ୍କ ପାଖରେ ଏଥର ତ ସେମିତିଆ ବି ନାହିଁ ମାନେ ଟାଇମଙ୍ଗ ସେମ ନାହିଁ ସବୁ ଅଲଗା ଅଲଗା ମାନେ ଆମେ ଗୋଟେ ଦିନ ବନ୍ଦ ମାରିକି ବି ମିଶିକି ମାରିପାରିବନି ଆପଣ ବୁଝି ପାରୁଥଛନ୍ତି ମୋ କଥା।
ହଁ ହଁ
କଣ କରିବା ଏଥର କ ତ ବଙ୍ଗୁ ମାରିହବନି
ଯାହାର ହେଲେ ଗୋଟେ ଯିବ ଆଉ
ଆ ସେ ଯାହାରଏଟା
ଆମର ଆମର ଏଇ ଯିବ ଆମର ଏଇ କାହିଁକି ନା ତମର ବେଶୀ ଅଛନ୍ତି। ଜାଣିପାରିବେ
ଆ ଆଜ୍ଞା ଆଜ୍ଞା ଆମର ତ ସମସ୍ତେ ଅଛନ୍ତି ଆପଣଙ୍କ ଏଥରେ ଖାଲି ଆପଣ ଆ ସେ ଯୋଉ ଡେଙ୍ଗୁ।
ଆଜ୍ଞା
ହଉ ଆଜି ତ ଡେଙ୍ଗୁ ଆସିବେନି ନା କଣ କହୁଥିଲା।
କାହିଁକି?
ତାଙ୍କର-
ଯୋଉ ଆପଣଙ୍କର ବଡ ଫୋନ ର ଯାହା ହେଇଥିଲା ସେଇଆା ତାଙ୍କର ହେଇଛି। ଶଟାର
ହୋଉ ହୋଉ।
ତ ସିଏ ମତେ କାଲି ଇନଷ୍ଟାଗ୍ରାମରେ ମେସେଜ କରିଲେ ମୁଁ ଆଶ୍ଚର୍ଯ୍ୟ ଜନକ ହେଇଗଲି। ଏଇ ଘୀତ ମୋ ଇନଷ୍ଟାଗ୍ରାମ୍ ଦେଖୋଉନାହାନ୍ତି। ଆବେ ଇନଷ୍ଟାଗ୍ରାମ୍ ରେ କଣ ମେସେଜ୍ କରୁଥିଲା ବେ ତ ଆ
ଓହୋ ସେଇଥି ଶୁଣୁନାହାନ୍ତି ସେଥିପାଇଁ ସିଏ ବୋଧେ ମତେ ବି ଇନ୍ ଇନଷ୍ଟାଗ୍ରାମ୍ ରେ ମେସେଜ୍ କହିଥିଲେ କିନ୍ତୁ ମୁଁ ତାଙ୍କ ମେସେଜ୍ କୁ ଏତେ ଆଉ ଧ୍ୟାନରେ ଦେଖିନି। ମୁଁ କାଲି ରାତିରେ ଅନଲାଇନ ଥାଇକି ବି ତାଙ୍କ ମେସେଜ ଦେଖିନି ଆଉ।
ହୋଉ। ଆଉ ଏବେ ହେଇନେ ପାଗ କେମିତି ଅଛି। ଯୋଉଠି ଆସୁଛନ୍ତିଏବେ?
ଆ ବର୍ଷା ହବା ଉପରେ କିନ୍ତୁ ବର୍ଷା ହେଇନି।
ହଁ ଟସ୍ ଉପରେ
ଆପଣଙ୍କ ଆଡେ କେମିତିଲ ପ ପାଗ ଅଛି?
ଆମର ବି ସେଇ ବର୍ଷା ହେବା ଉପରେ କିନ୍ତୁ ହେଇନି ଆଉ।
ଆରେ ପୁରା ସେମ୍ ସେମ୍।
ଏତେ ବି ମାନେ ପୁରା ଏବେ ହିଁ ସାଙ୍ଗେ ସାଙ୍ଗ ଲାଗିବ ଟାଇମ୍ ସେଇ ଲାଇଫ୍
ଓହୋ ନାଇଁ ଆମର ଏଠି ତ ମୁଁ ତ ଉଠିଲା ପରଠୁ ହିଁ ଖରା ଦେଖୁନା ସାଙ୍ଗେ ସାଙ୍ଗେ କି
ନାଇଁ ଖରା ତ ଏଠି ବି ଦୋଉନି।
ହଁ। ଦବ ବି କେମିତି ଖରାପ୍
କାଲି ବର୍ଷା ହୋଉନଥିଲା ହୋଉନଥିଲା କି ମୋ ଖାଇ ଆସିବା ଟାଇମ୍ ରେ ବର୍ଷା ଟା ଦେଇଦେଲା ଏତେ ଜୋରେ
କାଲି ବର୍ଷା ହେଇଥିଲା ଆପଣଙ୍କ ଆଡେ?
ଆଉ ମୁଁ-ମୁଁ କାଲି ପୁରା ଅସୁବିଧାରେ ପଡିଗଲି। ସଖାଳେ ମୁଁ ଖାଇକି ଯାଇନ
ଆପଣଙ୍କୁ କଣ ଏତେ ଡେରି ହେଇଗଲା ଉଁ ଆପଣ କଣ ବୁଲିବାକୁ ପଳେଇଥିଲେ କି? ମୁଁ ଏଠି ଅପେକ୍ଷାରେ ବସିଚି ବୋଧେ? ଆଜ୍ଞା ନାଇଁ ମୋ ଭାଇ ଆଣିଲେ ତ ବରାସ୍
ଆପଣ ମୋ ପାଇଁ ଅପେକ୍ଷାରେ ବସିଥିଲେ, ମୁଁ ଶୁଣିକି ଆଶ୍ଚର୍ଯ୍ୟ।
ନାଇଁ ନାଇଁ ଭାଇ ମାନଙ୍କୁ କୋହୁଥିଲି ବ୍ରସ ଆଣୁଛନ୍ତି କି କଣ ଆଣୁଛନ୍ତି କେଜାଣି? ଆଣୁଥିଲି କେଜାଣି? ଆପଣ କଣ? ହୋଉ ହଁ। କୁହନ୍ତୁ? ପେଷ୍ଟ୍ ଲଗେଇକି ଦେଲୁ। ଆଜ୍ଞା କୁହନ୍ତ?
କଣ?
ମୋର ଟିକେ ସକାଳୁ ଚାହା ଟା ପଡିନି। ସେମାନେ କଣ ଚାହା ନେଇକି ଆଇଲେଣି।
ଆଛା ଆଉ କଣ?
ଥର୍ମୋ ପ୍ଲାସ ଗୋଟେ ଥାଏ ଜିନିଷ ଟି ସେଥିରେ ଚାହା ନେଇକି ଆସିଚନ୍ତି ମାନେ ଆମର ଥିଲା, ମାନେ ନେଇକି ଆସିଥିଲୁ ଘରୁ ତ। ସେ ସେଥିରେ ଏଇନା ଭରି କରିକି ଆଣିଚନ୍ତି ଚାହା ମୁଁ ଦାନ୍ତ ଟା ଘସି ଦିଏ ତାପରେ ଚାହା ଟା ପିଇଦେବି।
ହଁ ପା?
ଆପଣ କଣ ଦାନ୍ତ ଘଷୁଛନ୍ତି ବୋଧେ?
ମୁଁ ନିଜଷ୍ଟ ଆରମ୍ଭ କଲି।
ହଁ ମୁଁ ବି ସବଟ ପାଇଲି।
ଆଜ୍ଞା। ଆ- ଆପଣ କେତେବେଳକୁ ବାହାରିବେ?
ବାହାରିବି ନଅ ଟା ଆ- ନଅ ଟା ପନ୍ଦର ହେଇଛି ଅଧଘଣ୍ଟେ ଶୋଇବି
ହଁ ଆପଣଙ୍କର ଘର ପାଖ ଆଉ।
ହଁ ମୁଁ ହଁ। ଆପଣଙ୍କ ବସ ରେ ଯାଇକି ଓହ୍ଲେଇକି ଏତେ ବାଟ ଚାଲୁଛନ୍ତି ତା ଠୁ ଭଲ ତ ଚାଲିକି ସେ-ସେଇଠୁ ପଳେଇବେ।
ସେୟା କହୁଛି କିନ୍ତୁ ମୋର ମହିଳା ମିତର ଶୁଣିଲେ ନା।
ହଉ ଏବେ ଏତେ ବାଟ ଚାଲୁଚ ଆଉ ତମେ ଅଧିକ ଅଇଲେ ହଉଥିବ।
କହୁଛି କିନ୍ତୁ ମୋ ମହିଳା ମିତ୍ର ଶୁଣୁନାହାନ୍ତି। ତାଙ୍କୁ ମୁଁ କହୁଛି ଆରେ ମୋର ସମୟ ହେଇଗଲାଣି ଆପଣ କାଟିଦିଅନ୍ତୁ। ମୁଁ କରିବି ଏହାପରେ ଆପଣଙ୍କୁ ଯିବା କୁ।
ହଁ କଣ କହିଲେ?
ମୁଁ କରିବି ଯେ
ହଁ କରନ ର।
ହଉ ରଖୁଚି।